ହଁ ସାଙ୍ଗ କହ।
ସାଙ୍ଗ କଣ କରିଥିଲୁ।
ଆଜି ତ କେମିତି ମନେ ପଡିଲା
ହଁ ମୋର ତୋ କଥା ସବୁବେଳେ ମନେ ପଡୁଚି ତୁ ତ ଲଗଉନୁ ମୁଁ ତ ଟିକେ ଲଗେଇଦେଲି।
ଅ ହଉ ଆଉ କଣ କରୁଚୁ।
କିଛି ନାହିଁ ଏ ତ ବସିଚି ତୁ କଣ କରୁଚୁ।
ହଁ ମୁଁ ବି ବସିଚି ଏ ବର୍ଷା ହୋଉଚି ତ ଏଇ ନା ଇଆଡ଼େ ସିଆଡ଼େ ବର୍ଷା ହଉଚି ନା ହଉନି।
ହଁ ଆମ ଆଡେ ବି ବର୍ଷା ଉଠେଇଚି ହବ ବୋଧେ।
ଆଉ ଖାଇସାରିଚୁ।
ହଁ ସାଙ୍ଗ ଖାଇସାରିଚି ଆଉ ତୁ ଖାଇସାରିଚୁ।
ହଁ ମୁଁ ବି ଖାଇସାରିଚି ଘରେ ସମସ୍ତେ ଭଲ ତ।
ହଁ ଘରେ ସମର ସମସ୍ତଙ୍କର ଭଲ। ଆଉ ତୋ ଦେହ ପା ସବୁ ଭଲ ଅଛି।
ହଁ ମୋ ଦେହ ପା ଭଲ ଅଛି ତୋ ଦେହ ପା
ହଁ ମୋ ଦେହ ପାଆବି ଭଲ ଅଛି ଆଉ ଘରେ ସମସ୍ତେ ଭଲ।
ହଁ ସମସ୍ତେ ଭଲ ଅଛନ୍ତି।
ଆଚ୍ଛା।
ଆଉ ସାଙ୍ଗ କହ କଣ ପାଇଁ କଲ୍ କରିଥିଲୁ।
ମୁଁ ଶୁଣିବାକୁ ପାଉଚି କୁଆଡେ ତମ ଆଡେ ଭଲରେ ତମେ ଦୀପାବଳି ପାଳନ କର।
ହଁ ସାଙ୍ଗ। ଭଲରେ କଣ ସବୁଆଡ଼େ ତ ସେମିତି ଭଲରେ ପାଳୁଚନ୍ତି ଆମ ଆଡ଼େ ବି ସେମିତି ଭଲରେ ହୁଏ ଆଉ। ଆମ ଆଡେ ଦୀପାବଳିରେ ତ ଘରେ ବିଭିନ୍ନ ପ୍ରକାରର ପିଠା ହୋଇଥାଏ ତାପରେ ରାତି ବେଳୁଆ ବଡ଼ ବଡ଼ୁଆ ଡାକିଥାଉ। ତାପରେ ବଡ ବଡୁଆ ଡାକି ସାରିଲା ପରେ ଘରର ପରିବେସରେ ସାରା ସମସ୍ତେ ମିଶିକି ଆମେ ବାଣ ଫୁଟେଇଥାଉ। ଜାଣିଚୁ ସାଙ୍ଗ ସେଦିନ ସକାଳୁ ଉଠିକି ଆମେ ସମସ୍ତେ ଗାଧେଇ ସାରିକି ଘରେ ପିଠାପଣା କରିବା କୁ ଆମେ ଲାଗି ଯାଇଥାଉ। ଏବଂ ଯେମିତି ସଞ୍ଜ ହୋଇଥାଏ ସେଇ ସଞ୍ଜ ଟାଇମ ରେ ଘର ଘରର ସବୁଠି ଠାକୁର ଘରେ ତାପରେ ତୁଳସୀ ମୂଳେ ସବୁ ଘରେ ଆମେ ଦୀପ ଆଉ ମହମବତୀ ଲଗେଇ ଥାଉ। ଲଗେଇକି ତାପରେ ଛାତ ତ ଉପରେ ଲଗେଇଥାଉ, ତାପରେ ଲିଚୁ ଲାଇଟ୍ ଜଳେଇ ଥାଉ। ଜଳେଇକି ତାପରେ ବି ସେଦିନ ଏମିତି ଗୋଟେ ଦିନ ଯେ ପୁରା ସାଇଠୁ ଗାଁ ଯାଏ ସମସ୍ତଙ୍କ ଘରେ ଖାଲି ଲାଇଟ୍ ଜଳୁଥିବ। କେତେ ସୁନ୍ଦର ଦିଶ ଥାଏ ସେଇ ଦିନ ପୁର ଯୁଆଡେ ଅନେଇବୁ ସେଆଡେ ପୁରା ଲାଇଟି। ଆଲୁଅମୟ। ତାପରେ ଆକାଶ ଦୀପ ବି କିଏ କେତେ ଛାଡିଥାନ୍ତି ସେଦିନ। ଆମର କଣ ହୁଏ ନା ତାପରେ ସଞ୍ଜ ବେଳେ ଆମେ ହେଠୁ ଗୋଟେ ଜାଗାରେ ଯାଇକି ଲିପି ଯଉ ମରୁଜ ପକେଇକି ସେ ମରୁଜ ସ୍ଥାନରେ ହେଇଠୁ ଯାଇକି ବଡ ବଡିଆଙ୍କୁ ଡାକିଥାଉ। ବଡ ବଡିଆଙ୍କୁ ଡାକିକି ସେଇଠି ତାପରେ ବାଣ ବାଣ ଫୁଟେଇବା ଷ୍ଟା ଆରମ୍ଭ କରୁ। ସମସ୍ତେ ଘର ପରିବାର ସାରା ସେଇଠି ମିଶିକି ବଡ ବଡଆଙ୍କୁ ଡାକି ବାଣ ଫୁଟେଇଥାଉ। ଆଉ ଜାଣିଛୁ ସାଙ୍ଗ ସେଇଦିନ ଆମ ଆଉ ଯୋଉ ବାଣ ଫୁଟାଇ ସାରିଲା ପରେ ଘରେ ଏଠୁ ସମସ୍ତ ପିଠା ସମସ୍ତେ ଖାଇ ପିଇକି ବହୁତ ଆନନ୍ଦ ରେ ରହିଥାଉ। ଆଉ ତମ କେମିତି କଣ ହୁଏ?
ଆମର ତ ଆମର ବି ବହୁତ ଭଲରେ ପାଳନ କରାଯାଏ। ଆଉ ତୁମର ତ ବହୁତ ବଢ଼ିଆରେ ପାଳନ କରୁଛ ଆଉ। ଆମେ ବି ମାନେ ଆଗରୁ ସବୁ ମାନେ ବ ବର୍ଷ ଯୋଉ ଦୀପାବଳିରେ ଦେ ଖୁନୁ ଶ୍ରାଦ୍ଧ ଦିଆଯାଏ ସମସ୍ତଙ୍କର।
ହଁ।
ଆମର ଗୋଟେ ମାସ ଆଗରୁ ଗୋଟେ ମାସ ନାହିଁ ପନ୍ଦର ଦିନ ପାଖାପାଖି ତା ଆଗରୁ ସବୁ ଘର ଦ୍ୱାର ମାନେ ସବୁ ଯୋଉ ଥାଏ ସବୁ ଅଳନ୍ଦୁ ଫଳନ୍ଦୁ ଝାଡା ଝୋଡି କରୁ ତାପରେ ଘର ଦ୍ଵାର ସବୁ ଲିପା ପୋଛା ହୁଏ ଧୁଆ ଧୁଇ ହୁଏ। ତାପରେ ଯୋଉ ସବୁ ବାସନ ଫାସନ ଥାଏ ମାନେ ଠାକୁର ଘରର ବାସନ ଫାସନ ଯାହାବି ସବୁଥାଏ ସବୁ ଭଲ ଭାବରେ ଧୁଆ ଧୁଇ କରିକି ସବୁ ରଖୁ। ତାପରେ ଏଠୁ ଦୀପାବଳି ଦିନ ତାପରେ ସକାଳୁ ଉଠିଲା ପରେ ତା ଫାଷ୍ଟ ଗାଧୁଆ ପାଧୁଆ କରୁ। ତାପରେ ଘରେ ସବୁ ଯୋଉ ଲୁହା ଜିନିଷ ଯୋଉ ସବୁ ଥାଏ। ତାକୁ ପୂଜା କରିବା ପାଇଁ ଲୁହା ଜିନିଷ ସବୁ ଆମର ଯୋଉ ଗାଡି କି ଯାହା ସବୁ ଥାଏ ଆମର ସବୁ କାଳୀ ମାଙ୍କ ପାଖରେ ସବୁ ପୂଜା କରାଯାଏ। ଅ ତାପରେ ସବୁ ଆମେ ଦଶ ସନ କରିବା ପାଇଁ ଯାଉ। ତାପରେ ଘରକୁ ଆସିଲା ପରେ ମା ଆଉ ଜେଜେମା ମିଶିକି ସବୁ ବିଭିନ୍ନ ପ୍ରକାର ପିଠା କରନ୍ତି ଆରିଶା କାକରା ଆରିସା କାକେରା ଖିରୀ ପୁରୀ ମାନେ ଏମିତି ସବୁ ସବୁ ହୁଏ ଆମ ଘରେ। ତାପରେ ପିଠା ଖାଇ ସା ସାରିଲା ପରେ ସନ୍ଧ୍ୟା ସମୟ ଯେତେବେଳେ ହୁଏ ଆମେ ସବୁ ମିଶିକି ଅ ରଙ୍ଗଲି କରୁ ଅ ରଙ୍ଗୋଲି କରିସାରିଲା ପରେ ପୁଣି ବାଣ ପୁଣି ଆଣୁ। ବାଣ ସବୁ ବହୁତ ପ୍ରକାରର ବିଭିନ୍ନ ପ୍ରକାରର ବାଣ ଆଣୁ। ବାଣ ବି ମୁଁ ଫୁଟାଏ ତୁ ଫୁଟାଉଛୁ କି ନାହିଁ।
ହଁ ସାଙ୍ଗ ମୁଁ ତ ଫୁଟାଏ ମତେ ତ ସବୁଠୁ ଝିରିଝିରିଆ ବାଣ ଫୁଟେଇବା ପାଇଁ ଭଲ ଲାଗେ ତାପରେ କୁମ୍ପି ବାଣ ତାପରେ ଲଙ୍କା ବାଣ ରକିଟ ବାଣ। ତାପରେ ରସୁଣ ବାଣ ସିଙ୍ଗଡା ବାଣ। ମତେ ତ ଏଇରା ଭଲ ଲାଗେ ଫୁଟେଇବା ପାଇଁ ମୁଁ ଏଇରା ବି ଫୁଟାଏ ମୁଁ ବେଶୀ ବଡ ବାଣ ଫୁ ଟେଏନି ସେଟା ଆମ ଘରର ବଡ ଲୋକମାନେ ଫୁଟାନ୍ତି।
ହଁ ଆମର ବି ସେମିତିଆ ମୁଁ ବି ସେ ସବୁ ଝିର୍ ଝିରଝୀର ବାଣ ତାପରେ ସେଠୁ ସବୁ ସେରା କିଣିକୁଣା କି ଆଣୁ ତାପରେ ସବୁ ସନ୍ଧ୍ୟାବେଳେ ସନ୍ଧ୍ୟା ବେଳ ସେତେବେଳେ ହୁଏ ତାପରେ ସବୁ ନୂଆ ଡ୍ରେସ ପିନ୍ଧୁ। ନୂଆ ଡ୍ରେସ ପିନ୍ଧିକି ସବୁ ଫଟୋ ଫଟୋ ଉଠାଉ ରଙ୍ଗୋଲି କରୁ ତାପରେ ସବୁ ଛାତ ଉପରକୁ ଯାଇକି ସବୁ କ୍ୟା କାଣ୍ଡଲେ ଆଉ ଯୋଉ ଦୀପ ସବୁ ଅ ଥାଏ ସବୁ ସଜାଡିକି ଆମେ ଦେଖି ଜଳଉ। ଜଳେଇ ସାରିଲା ପରେ ଏମିତି ସବୁ ମିଶିକି ସବୁ ବାଣ ଫାଣ ଫୁଟାଉ ବାଣ ଫୁଟେଇ ସାରିଲା ପରେ ପୁଣି ସବୁ ମିଶିକି ଆମର ଯୋଉ ଶ୍ରାଦ୍ଧ ଦିଆଯାଏ ସବୁ ବଡ ବଡୁଆଙ୍କୁ ଡାକିକି ମାନେ ଯଉଁ ଥାଏ ଯେଉଁ ଘର ଇଶାଣ କହନ୍ତି ଜାଣିଥିବୁ ସେଇଠି ସବୁ ଶ୍ରଦ୍ଧ ଦିଆଯାଏ। ଦେଇ ସାରିଲା ପରେ ସବୁ ଆମେ ମାନେ ଆମ ଘର ପାଖ ପଡୋଶୀ ଯୋଉମାନେ ଥାନ୍ତି ତାଙ୍କୁ ନେଇକି ଆମେ ମାନେ ସେ ମିଠା ପିଠା ମାନେ ଆମ ଘରେ ଯାହା ହେଇଥାଏ। ସମସ୍ତଙ୍କ ଘରେ ନେଇକି ଆମେ ଦଉ ଦେଇ ସାରିଲା ପରେ ପୁଣି ନି ମାନେ ରାସ୍ତା ଉପରେ ପୁଣି ସେଠି ଗୋଟେ ଗୋବରରେ ଲିପା ହୁଏ ତା ପରେ ସେଇଠି ବି ଝୁଟି ଏଇ ନହେଲେ ମୁରୁଜ ଯାହାବି ପକେଇବ। ସେଇଟା ପକେଇକି ତାପରେ ସବୁ ଆମେ ଘର ଲୋକମାନେ ଆମ ବାବା ଜେଜେ ବାବା ସବୁ ଆମେ ମିଶିକି ଆ ମାନେ ଆମର ଯୋଉ ବଡ ବଡୁଆ ଯୋଉ କୁହନ୍ତି ତାଙ୍କୁ ନେଇକି ଆମେ ବାଟଉଁ। ଏମିତି କରୁ ତାପରେ ଏଠୁ ଖିଆପିଆ କରିକି ବାଣ ଫୁଟେଇକି ତାପରେ ଟିକେ ଏମିତି ମଜା କରୁ ତାପରେ ତ ସବୁଆଡେ ପୁରା ସେଦିନ ଆଲୋକର ପର୍ବ ଯେହେତୁ ଦୀପାବଳିକି ମାନେ ଆମେ ସୁବୁଆଡେ ଟିକେ ଦେଖିକି ଖୁସି ଲାଗେ ସମସ୍ତଙ୍କ ଘର ଏମିତିବୁ ସଜଡା ହୁଏ। ଏମିତି ସବୁ ଆମେ କରୁ ତାପରେ ଆମ ଗାଁରେ ବି ଯଉ ପୂଜା ହୁଏ ଆମେ ବି ସବୁ ବୁଲିବା ପାଇଁ ଯାଉ। ପ୍ରାୟ ଯାଉନୁ କିନ୍ତୁ ଆଗରୁ ଯାଉଥିଲୁ। ଏମିତି ଆମେ ବୁଲାବୁଲି କରୁ ତାପରେ ଆ ଠାକୁରଙ୍କର ପୂଜା ହୁଏ। ଏମିତି ସବୁ ଦେଖାଦଖି କରୁ ବୁଲୁ ହେଇଠି କଲେ ଟିକେ ଖିଆପିଆ ବି ହୁଏ ଏମିତି ସବୁ କରୁ ଆଉ।
ହଁ ସାଙ୍ଗେ ଆମର ବି ତ ସେମିତି ହଉଛି ଆଉ କିନ୍ତୁ ସେଦିନ ବି ଘରେ ପିଠା ହୋଇଥାଏ। ଯେମିତି କାକରା ପିଠା ଆଉ ତାପରେ କ୍ଷୀରି ତାପରେ ସୁଜି ପିଠା। ମଣ୍ଡା ପିଠା ତାପରେ ପୁରୀ ବି କରା ହୁଏ। ତାପରେ ବଡ଼ ବଡ଼ୁଆ ଯେହେତୁ ତା ଘରର ଯେହେତୁ ଉଁ ଯେତେବେଳେ ଶ୍ରାଦ୍ଧ ଯୋଉ ଦିଆଯଏ ତାକୁ ତ ଆଗେ ପ୍ରଥମେ ନେଇକି ସେ ପିଠା ଦିଆଯାଏ। ପିଠା ଦେଇ ସାରିଲା ପରେ ବାହାରେ ଯୋଉଠି ଗୋବର ଲିପା ହେଇକି ଆମର ତା ବଡ ବଡଆ ଡାକ୍ତରକୁ ସେଇ ସ୍ଥାନରେ ମରୁଜ ପକେଇକି ଝୋଟିି ପକା ହେଇଥାଏ। ଝୋଟି ପକେଇକି ସେଠି ଆମର ଜଣେ ଆସନ୍ତି ବ୍ରାହ୍ମଣ ବ୍ରାହ୍ମଣ ଆସିକି ସେ ପୂଜା କରନ୍ତି। ସେଠି ବଡା ବଡ଼ ବଡ଼ୁଆଙ୍କୁ ଡାକିକି
ହଁ
ସେଇଠି ପିଠା ଦଉ ପିଠା ଦେଇକି ତାପରେ ସେଇଠି ବାଣ ଗୋଟେ ଫୁଟେଇ ସାରିଲା ପରେ ତାପରେ ଆମ ଘର ପରିବାର ସାରା ସମସ୍ତେ ବାଣ ଫୁଟଉ ଆଉ ସେମିତି ବି ଆମର ବି ସେମତି ପାଖରେ ପୂଜା ହୁଏ କାଳୀ ପୂଜା ସେଇ କାଳି ପୂଜା ବି ଆମେ ଦେଖିବା ପାଇଁ ଯାଉ ସେଦିନ ବି ତ ସମସ୍ତେ ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବେ ସମସ୍ତେ ସେ ବୋଡ ଆଉ ସବୁଠୁ ସାଙ୍ଗ ଖୁସିର କଥା ଯେ ଅଛି ସେଦିନ ପୁରା ଘରଠୁ ପୁରା ଗାଁ ସାରା ଲୋକ ସମସ୍ତେ ସାହି ସାରା ଲୋକ ପୁରା ସମସ୍ତଙ୍କ ଘର ପୁରା ଆଲୁଅରେ ପରିପୂର୍ଣ୍ଣ ଆକାଶ ସାରା ଖାଲି ଆକାଶ ଦିପ ଉଡୁଥିବ। ସମସ୍ତଙ୍କ ଘରକୁ ଅନେଇବୁ ଆଲୁଅ ମତେ ତ ବହୁତ ଭଲ ଲାଗେ ଦେଖିବା ପାଇଁ। ସାଙ୍ଗ ତୁ ଆସିଲେ ମୋ ପାଇଁ କାକେରା ପିଠା ଧରିକି ଆସିବୁ।
ହଁ ଆ ବଢିଆ ହଉଚି ଆଉ ତୁ ତାଏଲେ ବର୍ଷ ମତେ ଡାକିବୁ।
ହଁ ସାଙ୍ଗ ନିହାତି।
ଆ ତୁ ବି ଆସ ସିବୁ ଏଥର ତତେ ନିମନ୍ତ୍ରଣ ରହିଲା ଏ ବର୍ଷ ଦୀପାବଳିରେ ତୁ ଆସିବୁ। ଆଉ ତୁ ତ ସବୁବେଳେ ତମ ଗାଁରେ ଦୀପାବଳି ପାଳୁଚୁ ଏ ପାଳି ଆମ ଆଡେ ଆସିବୁ ବୁଲାବୁଲି କରିକି ଟିକେ ଯିବୁ। ତ ଭଲ ଲାଗିବ।
ହଁ ତାଙ୍କ ମୁଁ ବି ଯିବି ତୁ ବି ଆସିବୁ ଯଦି ବି ମୁଁ ନ ଯାଇପାରେ କି ତୁ ନଆସିପାରୁ ତାହେଲେ ତୁ ମୋତେ ଫୋନ କରିକି ଜଣେଇବୁ କେମିତି କଣ ପାଳିଲୁ ହେଲା।
ହଁ ତୋତେ ଜଣେଇବି କିନ୍ତୁ ତତେ ନିମନ୍ତ୍ରଣ ରହିଲା କିଭଳି ଆସିବା ପାଇଁ ଚେଷ୍ଟା କରିବୁ।
ହଁ ସାଙ୍ଗ ନିଶ୍ଚିତ।
ବଢିଆ ଆଉ।
ଆଉ ସାଙ୍ଗ ତତେ କି ବାଣ ଫୁଟେଇବା ପାଇଁ ଭଲ ଲାଗେ?
ମତେ ମୁଁ ତ ବାଣ ଫୁଟାଇନି ଯୋଉ ଝିରିଝିରି ତାପରେ ଯୋଉ କହୁଚି ଯୋଉ ରସୁଣ ଆଉ କଣ ମୁଁ ଫୁଟେ ବଡ ବାଣ ଫୁଟେଇ ପାରେନି ଘର ଲୋକ ଫୁଟାନ୍ତି। ଏଇ ଝିରିଝିରି ତ ମାନେ ଝିଅ ମାନେ ଏଇଟା ଫୁଟେଇବେ ଆଉ।
ହୁଁ।
ଆଉ ତୁ ପିଠା ଖାଉ କି ନାହିଁ?
ହଁ ସାଙ୍ଗ ମୁଁ ତ ପିଠା ଖାଏ ମତେ ସେଦିନ ଭାତ ଖାଇବା ପାଇଁ ଇଚ୍ଛା ହୁଏନି ମୁ ସେଇ ପିଠା ହିଁ ଖାଇକି ରହିଥାଏ। ବିରି ପିଠା ଯୋଉ କେତେ ତାପରେ ସବୁଦିନ ଅପେକ୍ଷା ଯେତେବେଳେ ପର୍ବପର୍ବାଣିରେ ଯେତେବେଳେ ବି ଯେକୌଣସି ପିଠାପଣା ହୁଏ ବହୁତ ଖାଇବା ପାଇଁ ବହୁତ ଭଲ ଲାଗେ। ଆଉ ତାପରେ ଆମର ବି ସେଇ ଯୋଉ ପିଠାପଣା କରିଥାଉ ସେ ନେଇକି ଆମ ଘର ପଡୋଶୀ ମାନଙ୍କୁ ବି ନେଇକି ଦେଇଥାଉ। ଏମିତି କରିଥାଉ ଆଉ ଆଉ ମୁଁ ତ ମୋ ମାଆଙ୍କୁ ସାହାଯ୍ୟ କରେ ପିଠା କଲାବେଳେ।
ହଁ ମୁଁ ବି ସାହାଯ୍ୟ ଘରେ ମୁଁ ରଙ୍ଗୋଲି ପକାଏ ତାପରେ ଦୀପ ଜଳାଏ ତାପରେ ମା ବି ସାହାଯ୍ୟ କରେ ଘର ଦ୍ୱାର ଯେତେବେଳେ ଧୁଆ ଧୋଇ ହୁଏ ସବୁ ଆମର ମୁଁ ଟିକେ ମାଆଙ୍କୁ ସାହାଯ୍ୟ କରେ ଏ କା ଲୋକ ନା ସେ କରିପାରିବେନି ତ ମୁଁ ବି ଟିକେ ସାହାଯ୍ୟ କରେ। ଆଉ ପିଠା ମତେ ମାନେ ଶିଖି ଖିଆପିଆ ମତେ ବହୁ ଭଲ ଲାଗେ ରୋଷେଇ ସବୁ ନୂଆ ନୂଆ ଶିଖିବା ପାଇଁ ମତେ ବହୁତ ଭଲଲାଗେ।
ମତେ ବି ସାଙ୍ଗ ମତେ ନୂଆ ନୂଆ ରଙ୍ଗୋଲି ପକେଇବା ପାଇଁ ବି ଭଲ ଲାଗେ ଝୋଟି ପକେଇବା ପାଇଁ ଆଉ ମୁଁ ତ ଆମର ଘରେ ଯେ ଯେତେବେଳେ ବି ପର୍ବପର୍ବାଣି ହୁଏ ମୁଁ ମୋର ଝୋଟି ପକାଏ। ଆଉ ମୋ ମୋ ମାଆ କୁ ସାହାଯ୍ୟ କରେ ସେ ଯେତେବେଳେ ସେ ପିଠାପଣା କରେ ରୋଷେଇରେ ସାହାଯ୍ୟ କରେ ତାପରେ ଯେତେବେଳେ ବି ଦୀପାବଳି ଆସିଥାଏ ଘର ଦ୍ୱାର ଯାଆହେଲେ ବି ସଫା ହବ ନା ଅଳନ୍ଧୁ ଫଳନ୍ଧୁ ଲୁଗାପଟା ମୋ ମାଆ ମୁଁ ଆମେ ମିଶିକି ସବୁ ସଫା କରିଥାଉ। ସଫା କରିକି ଘର ଦ୍ୱାର ଲିପାପୋଛା କରିକି ସେଦିନ ପୁରା ଘରକୁ ପୁରା ସୁମଧୁ ସୁ ଶୁଭମୟ କରିଥାଉ ବହୁତ ସୁନ୍ଦର ଲାଗିଥାଏ। ଆଉ ଲିଚୁ ତ ଆମେ ନିଜେ ସଜାଡିକି ଲଗେଇଥାଉ ପୁରା ସାଇଜ ରେ ବହୁତ ସୁନ୍ଦର ଲାଗେ।
ଆମେ ବି ଆମେ ବି ଗ ଲିଚୁ ଲଗାଉ ଦୀପ ଲଗଉ କ୍ୟାଣ୍ଡେଲ ବି ଲଗଉ ସବୁ ଯାଇକି। ଏମିତି ସବୁ ଆମ ପୂଜା କରୁ ପୂଜା ବି ହୁଏ ଘରେ। ବଡ଼ ବଡୁଆଙ୍କର ସେଦିନ ପୂଜା ହୁଏ। ତାପରେ ଆମେ ମେଳା ବି ବୁଲି ଯାଉ ପଡେ ଆମ ଗାଁରେ ଯଉ କାଳୀ ପୂଜା ହୁଏ ସେଠି ମେଳା ପଡେ ସେଠି ସେ ଠି ଆମେ ବୁଲିବା ପାଇଁ ଯାଉ। ଏମିତି ସବୁ ଆମେ ପାଳନ କରୁୁ ଥା ହଉ ସାଙ୍ଗ ତୁ ଏ ପାଳି ଚେଷ୍ଟା କରିବୁ ନିଶ୍ଚୟ। ମାନେ ଟାଇମ ସମୟ ବାହାର କରିକି ତୁ ଆସିବା ପାଇଁ ଚେଷ୍ଟା କରିବୁ।
ହଉ ସାଙ୍ଗ ମୁଁ ନିଶ୍ଚିନ୍ତ ଆସିବା ପାଇଁ ଚେଷ୍ଟା କରିବି।
ହଉ ହଉ ସାଙ୍ଗ ତାହେଲେ ଏବେ ଆବେ ମୁଁ ତାହେଲେ ହଁ ରଖୁଚି ମୁଁ ତୁ ଆସିବା ପାଇଁ ଚେଷ୍ଟା କରିବୁ ଆଉ।
ହଉ ସାଙ୍ଗ ନିହାତି ହଉ ତାହେଲେ ସାଙ୍ଗ ମୁଁ ରହୁଚି।
ହଁ।